ହାଲୋ।
ହଁ ଏବେ ଠିକ୍ ହେଲା?
ହଁ ଏବେ ଠିକ୍ ହେଲା ସେଇଦିନ ରିଆ ମତେ କହିଲା ରଜ ଦ୍ଵିତୀୟ ରଜରେ ବଧେ ଦିଦି ମୋର ଟିକେ ଫର୍ମ ଫିଲପ୍ କରିଦିଅ ରିଆଡ଼ମିସନ୍ ପାଇଁ। ଠିକ୍ ଅଛି ଦେ କରିଦେଲି ରାତିରେ ଏନା କଣ କହିଲା ଆଜି ଲାଷ୍ଟ ଡେଟ୍ ଆଜି ଇଏ କରିଦିଅ ମୁଁ ଠିକ୍ ଅଛି ଦେ ତାପରେ କହିଲା ତେରଶ ବୟାଶ୍ ଟୁଆଁ କରିଦବ ତା ଜିମେଲ୍ ନାଁ ଗାଁ ସବୁ ଦେଲା କରିଦେଲି। ତେରଶ ଏକାଅଶୀ ବାନ୍ଧିଦେଲିି ବଠେଇଲା। ତା ପରଦିନ ସକାଳେ ମତେ କହୁଚି ନାଁ ଦିଦି ଆଉ ତୁମର ଗଲା ପଇସା ମୁଁ କହିଲି କଣ ହେଲା? ନାଁ ନାଇଁ ଓଡ଼ିଆ ଫ୍ରୀ ଥିଲା ବାନ୍ଧିବାର ନଥିଲା। କହିଲି ଭଗବାନ ତୁ ମତେ କହିବା କ ଥା ନାଁ ଅ ମୋର ଆଉ ଖିଆଲ ଅଛି କି ହେଲେ ଆମେ ସବୁ ଥର ଆମର ଯୋଉ କ ରୁ ମୁଁ ମୋର କରେ ନଲେ ସାଙ୍ଗମାନଙ୍କର କଲେ ମୁଁ ପଇସା ଦେଇଦିଏ ନାଁ। ମୋର ଆଉ ମନେ ବି ନାହିଁ ତାର ଓଡ଼ିଆ ବୋଲି ମୋ ମୁଣ୍ଡରେ ବି ଆଉ ନାହିଁ ସେତଳେ କି ସିଏ ବି କହିଥାନ୍ତା ସିଏ ଆଗ ମୋତେ ପଇସାଟା ଆଗ କହିଦେଲାରୁ ମୁଁ ଠିକ୍ ଅଛି ବୋଲି କହିଦେଲି। ସିଏ ଆଉ ମତେ କହିନି ନାଇଁ ନାଇଁ ବାନ୍ଧିବାନି। କଣ ଖାଲିରେ କରିଦିଅ ମୁଁ କହିଲି ଯା ହେ କହିଲା ହଁ ଗଲାହାରୁ ଆଉ ମିଳିବ ନାଁ ନାଇଁ ମୁଁ କହିଲି ପଚାରେ ଥରେ ମ୍ୟାମ୍ ଙ୍କୁ ଶୁବା ରା ମ୍ୟାମ୍ କୁ ଏକା ପଚାରେ କଣ କହିବେ ଯଦି ଦାଇତ୍ ମିଳିବ ମିଳିବ ଆଉ। ହେ ଠିକ୍ ଅଛି ସେ ମ୍ୟାମକୁ ପଚାରିଲେ ନାଇଁ କେଜାଣି ତାକୁ ଜଣା
ଆଉକାଉଣ୍ଟ୍ ଡିପାର୍ଟମେଣ୍ଟ୍ କୁ ପଚାରିଲେ ମିଳିଯିବ ସେଇଟା।
କାହାକୁ?
ଇଏ ପଇସା ଦବନେଇ କା ଆରେ ଆ କାଉଣ୍ଟ୍ ଡିପାର୍ଟମେଣ୍ଟ୍ ରେ ପଚାରିଲେ ଆକାଉଣ୍ଟ୍ ଡିପାର୍ଟମେଣ୍ଟ୍ ସୁଭଦ୍ରା ମ୍ୟାମ୍ ପା ଏବେ ବୁଝୁଚନ୍ତି ନାଁ।
ହଁ ହଁ ହଁ ମିଳିଯିବ?
ତାକୁ ପଚାର ହୁଁ।
କି ଜାଣି ମତେ ଲାଗୁନି ଆଉ ଦେବେ ବୋଲି।
କମାଇଁ ଦେବେନି ଆରେ ସେଇଟା ଏକ୍ସେସ୍ ପଇସା ନାଁ ଦେଇଦେବେ। ବେ ସେଇଟା କିନ୍ତୁ କ୍ୟାସେ ଦେ ଦେବେ ନା ନାଇଁ ସେଟା ବି ଗ୍ୟାରେଣ୍ଟି ନାହିଁ ହେଲା ମେ ବି ଚେକ୍ ରେ ଦେଇପାରନ୍ତି କୋଉଥିରେ ଦେଇପାରନ କିନ୍ତୁ ସେଟା କହିବ ବୋଲେ ରିଫଣ୍ଡ୍ ହେଇଯିବ।
ହୁଁ ହୁଁ।
ତାଙ୍କର ଅଥରିଟି ନାହିଁ ଯେ ସେମାନେ ଏକ୍ସ ଆରେ ଆରେ ଆରେ ବ୍ୟାଙ୍କ୍ ଏକକ୍ସ୍ ପଇସା ରଖେରେ ଇଏ ନାହିଁ।
ତେରସ ଏକାଅଶି ହେଲା ଏଟା ହେଲା ହଁ ଳେ କେବେ କିଛି ଯାଉନି ଯେ ରୁଟିନ୍
ହଁ
ବର୍ଷ ହେଲାଣି ତାର ନାଇଁ ନାଇଁ ତାର ନାଇଁ ତା ଭୋ କହିବିନି ଆରେ ପଚମ ମୁଁ ଭାବିଲି ତାକୁ ବି ତ କହିଲେ ଏତେ କିଛି ନାଇଁ ଆଡମିଶନ୍ ତ ନିଜେ କରିଦବା କଥା ତାପରେ ତା ଭଉଣୀକୁ ବି ତ କହିଲେ। କରିଦବ ନା ସେ କହୁଛି କି ନାଇଁ କି କଣ କେଜାଣି ଇନଟନ୍ ସିପ ସେଥିପାଇଁ ମୋତେ କହୁଥିଲା ମୋର ଏକ୍ସଜାମ୍ ଯଉ ସରି ନଥିଲା ଦି ମୋତେ ମତେ ଟିକେ ହେଲ୍ପ୍ କରିବ ମୁଁ ଠିକ୍ ଅଛି ଯାହା ପଚାରିବୁ କିଛି ଆମର ତ ନାହିଁ ସେ ଯାକ ନଥିଲା ହଉ ଠିକ ଅଛି ପଚାରିବୁ ଯାହା ମୁଁ ଜାଣିଥିବି କହିପାରିବି ମୋର ଏକ୍ସଜାମ୍ ନା ହଁ ତାପରେ ବିଡି ସରିଲା ପରୀକ୍ଷା ସରିଲା ପରେ ସେ ମୋତେ ପଚାରିଲା ଆପଣ ମତେ ଗୋଟେ ଦିନ୍ ଭଜା ହେଲା ଓଡିଆର କେମିତି ବନାଉଛନ୍ତି ପ୍ରୋଜେକ୍ଟ ଟୁ ଫାଇଲେ ମୁଁ କହିଲି ନାଇଁଲୋ ଝିଅ ମୁଁ ଜାଣିନି ମୁଁ ତ ନେଇ ନଥିଲି ପ ପଚାରେ ଆଉ କାହାକୁ ଓଡ଼ିଆ ପିଲାଙ୍କୁ ମୁଁ ଜାଣିନି ଆଶାକୁ ନହେଲେ ପଚାରେ। ତାଙ୍କୁ ନାଇଁ ପଚାରିବିନି ହଁ ଏଇ ଯୋଉ ପ୍ରୋଜେକ୍ଟ୍ ଧ ଦିଆ ହଉନି?
ଯଦି ସେ ଫାଇନାଲ୍ ୟିଅର୍ ନା ତାମାନେ ଇଏ।
ନାଇଁ ନାଇଁ ତାଙ୍କର ବି ଇଣ୍ଟନ୍ ସିପ୍ ନାଇଁ କି ଲାଗୁ ହେଇଛି ଯ ସବୁ ୟିଅର୍ ରେ କରିବେ ସେଇଠି ବି ସେମାନେ କଣ ପ୍ରୋଜେକ୍ଟ୍ ବି ବନେଇବେ। ମନେ କି ସେ ଇନଟନସିପ ର ଦେବେ ମତେ ପଚାରିଲ ନାଇଁ ଯେ ମୁଁ ଜାଣିନି। ହେଲା ହେଲା। ହଁ ତ ମୁଁ କଇଲି ପଚାରିଆ ସାରିନ ନାଇଁ ତାଙ୍କୁ ପଚାରିନି ମୁଁ କଇଲି ଆଉ କାହାକୁ ପଚାରିବ ମୁଁ ଜାଣିଚି। ହଉ ଠିକ ଅଛି କଣ ଗୋଟେ ଗ୍ରୁପ୍ ରେ ଲେଖା ଛାଡ଼ିରେ ମତେ ଛାଡ଼ିବ ଦି ଟି ଦେଖିକି ଦିଅ ଏଇଟା କଣ କହିଦିଅ ହ ହଉ।
ହୁଁ ଆରେ ଏଉଡ଼ା ନା ନା ହେଲା ଆରେ ଏଉ ନା ନା ନିଜେ କରିବା କଥା ନା କିଛି ଯଦି ଜାଣିବନି ଲାଇଫ ରେ କଣ ଟା
ହଁ କଣ କରନି କିଛି ରିସ୍କ ନବୁନି ବଲୁଛନ୍ତି ନା କଣ ହେଇଯିବ ଆରେ କଣ ହେଇଯିବ କୋଉଠି କଣ ହେଇଯିବ? ଶିଖିବାନି ଆଉ କେବେ ଶିଖିବା ମୁଁ ବି ଜାଣିପାରୁନି ସିଏ ବି ସେମତି ଆଡ଼େ ଫର୍ମ୍ ଟା ନିଜେ ପ କେ ଆସିଛେ ବିଡ଼ି, ପି ଜି, ସେଇ ଯୋଉ ଇଏ ଇଟା କଣ ଅଛି କହନି ନିଜେ ପକେଇ ଦେଲେ ହେଲାନି କି ହୋଉନି ନାଁ ଦୋକାନ ଯିବି ଆରେ ଦୋ କାନ କଣ ଯିବୁ ଏଇକାଳେ ସେଇ ତ କମ୍ପ୍ୟୁଟରରେ ସେମାନେ କରୁଚନ୍ତି ଆମେ ମୋବାଇଲ୍ ରେ କରିବା ସେଇ ଏକା କଥା ଆଉ କିଛି ନାଇଁ।
ବାସ୍ ସେଇଟା ସେଇଟା ତ।
ଫିଲ୍ଅପ୍ କରିବା କଥା ନିଜର ଖାଲି ସବୁ ଡାଟା ଦବା କଥା ତ ତମେ ଦେଲାଏଳେ କଁ ଆଖି ଖରାପ ହୁଏ ନାଁ ହାତ ଖରାପ୍ ଯେ ତମ ଭୁଲ ହେଇଯିବ। ତମେ ଦେଖିକି ଦବ ଦିଥରରୁ ଚାରିଥର ଦେଖିଦବ। ଭୁଲ ହେଲା ହେଲା ଥରେ ହବ ତାପରେ ତ ସଠିକ୍ କରିବା ପାଇଁ ବି ତ ଆସୁଚି ନାଁ ସେତଳେ କରିବ ଥରେ ଭୁଲ ହବ ଦିଥର ଭୁଲ ହବ ଏତେ ତ ତମେ ମାନେ କରିବୁନୁ ଆମେ କୋଉଟା ହେଲେ ହବ? ସିଏ ବା ସିଏ ତା ଭୋଉଣୀ ଏବେ ଆସିଲାଣି ତା ଭୋଉଣୀ ସିଏ ଏବେ ଗ୍ରାଜୁଏଟ୍ ନାଁ ନାହିଁ ସେ କୁହନ୍ତା ଦିଦି ଏଟା କଣ ପଚାରେ କି କ କରନ୍ତା କି କଣ କରନ୍ତା ତ ସେ କରିପାରନ୍ତା ନାଁ ନାଇଁ ହେଇଥାନ୍ତା। ସେ ପଚାରୁନି ତାକୁ କିଛି ପଚାରୁନି ଆଉ ଥରେ ସେମତି ସେମିଷ୍ଟାର୍ ରେ ସିଏ ଯେ ତା ବି ମତେ ପଚାରେ ମୁଁ କହିବି ପଚାରୁନୁ ତୋ ଦିଦିକି ସିଏ ତ ଆରେ ଡିପାର୍ଟମେଣ୍ଟ୍ ସିନା ଅଲ ହେଲେ ଯା କଣ ନର୍ ମାଲ କଥାରେ ଏକ୍ଜାମ୍ କହିବେ ରେଜଲ୍ଟ ସେ ରେଜଲ୍ଟ ବି ଦେଖୁନି ନିଜର ଭାଇ ମତେ କ କି ସେମିଷ୍ଟାର ରେଜଲ୍ଟ ସିଏ ମତେ ଏ ନା ରେଜଲ୍ଟ ବି ସେ ନିଜେ ଚେକ୍ କରୁନି ଆଉ ନିଜେ ଚେକ୍ କର ତମେ ଦେଖିଦିଅ। ତମେ ଦେଖିଦିଅ ତାର ଦେଖିଦେବି ତା ସାଙ୍ଗରେ ଫେରେ ଦବ ତାର ଦେଖିଦିଅ ବୋଲି ଦିଦିଙ୍କୁ ପଠେଇଲା ପରେ ପିଡିଏଫ୍ କହିବି ଭାଇ କି ପିଲା। ରେଜଲ୍ଟ ନିଜେ ନିଜର ଦେଖିବନି ସବୁ ସେମିଷ୍ଟାର ସେ ମତେ ରେଜଲ୍ଟ ପଠାଏ। ଦିଦି ବାହାରିଲା ଆମ ରେଜଲ୍ଟ ଟିକେ ଚେକ୍ କରିଦିଅ ରୋଲ ନମ୍ବର ଦବ। ତାର ରେଜଲ୍ଟ ଦେଖିବା। ରେଜଲ୍ଟ ତାପରେ ଆଉ ଗୋଟେ ଥର ବେକ୍ ପେପ ପେପରେ ଲାଗିଥିଲା ବେକ୍ କଣଟା ନା। ଛୁଇଁନି ଏଟା ମୁଁ ଯାଇନି ହେଲା।
କୁହନ୍ତୁ କୋଉଟା କହିବୁ?
ହାଁ କଣ? ଆଁ କାଇଁ ତାର ଲାଗି ଚି ସବୁ ଲାଗିଥିଲା ସେଥର ଗୋଟେ ଏକା ପାସ୍ ହେଇଥିଲା ଆଉ ତିନିଟା ନା ଚାରିଟା ଲାଗିଥିଲା ସେକେଣ୍ଡ ପେ ନ୍ତୁ ମୁଁ ମନେ ରଖୁନି ତୋର ମନେ ରହୁ ତାର ମନ ରଖିବ।
ପଢୁଛି-ପଢୁଛି।
କେଜାଣି ବେକ୍ ଲଗେଇ ଥିଲା ସବୁ ମାନେ କହିଲେ ହଁ ହଉ ଗୋଟେ ସିନା ନେଲେ ଗୋଟେ କଥା ତିନିଟା ତୋର ବେକ ଲାଗିବ। ହଁ କିଛି କହିଲିନି ହଁ କହୁ ତାଙ୍କୁ ତ ବୁଝେଇଲି ସେଥର ହେଲା ପରୀକ୍ଷା ଦେଇ ଦେ ଝିଅ ଆଉ ବେକ ରହିଲେ ନାହିଁ। ସିଏ ହଁ ହାଁ ସବୁ କରିଥିଲା ତାପରେ ଅନି ମତେ କହି ଫିଲଅପ୍ କରିଦବ ଏଇଦି କହିଥିଲା ଠିକ ଅଛି କ କହିଲେ ଯେ ତୁ ଦେଖ ମୁଁ କରିଦେବି କଲେଜ୍ ଇଏ ଦେଖାହେଲୁ ମୁଁ ଥିଲି ସିଏ ଆସିଲା କହିଲା ନାଇଁ ଦେବିନି ଥିଲା ସିଏ ଦେବିନି ହୁ। ପୁରେଇ ଦେଲା ୟା ମୁଣ୍ଡରେ। ଇଏ ବି ଦେବିନି ନାଇଁ ଯଦି ଏଥର ଦେବି ଆ ଥର ମିିଲି ବହୁତ ହଇରାଣ ହବୁ ଜାଣିଛୁ ତ‌। ଆଉ ବର୍ଷେ ଜାଗାରେ ଆଉ ଦୁଇ ବର୍ଷ ରହିବୁ ନା
ହୁଁ।
କହୁଥିଲ ଆଉ ଥରେ କଣ ହେଲା ବୋଲି ତାକୁ ବୁଝେଇଲି ତାକୁ ସେଦିନ। ତାପରେ କଣ ମୁଁ ପଳେଇଲି ଆଉ ପରେ କଣ ହେଲା ତାପରେ ଆଉଥ ରାତିରେ ମୋତେ କହିଲା ହଁ ଦେବି। ଦେଇଦିଅ ଫିଲ୍ଅପ କରିଦିଅ କରିଦିଅ ମୁଁ ତା ସବୁ କହିଲି। ତାପରେ ନା ହଁ-ହଁ ଦେବି ମୁଇଲି ଆଉ ତ କେମିତି ହଇରାଣ ହବୁ ନହେଲେ ନା ପରେ ଲାଷ୍ଟରେ ଦିଟା ତକୁନ ତିନିଟା ତକୁ ଏକ୍ଜାମ ଜାଣିପାରିବୁନୁ ଏବେ ହିଁ ଦେଇଦେ ବୋଲି ତା ହଁ ବୋଲି ଦେଲା ତା ସେଥର ଫିଲ୍ଅପ୍ କରିଦେଲି ସବୁ। କରିଦେଲି ଏବେ ହଁ ଦେବୀ ବୋଲି ଦେଲା ତା ସାଙ୍ଗ କିଲ ଆଉ ସ କଣ କଲା? ସିଏ ବି ନାଇଁ ସିଏ ନାଇଁ ଦେବନି କହିଲା ମୁଁ କ ଦେଇଦେବି ମୁଁ କହିଲି ହଁ ଦେଇଦେ। ସାଙ୍ଗ କଥାରେ କଣ ପଡୁଛୁ? ସେ ଝିଅଟା ପୁରା ଗଧୁଣିଟା ତାର ସବୁ ପେପର ବ୍ୟାକ୍ ସବୁ ସେମିଷ୍ଟାର ରେ।
ହଁ ବଢିଆ ଆଉ। ଭାଇ ସାଙ୍ଗ-ସାଙ୍ଗ ମନେଇଛନ୍ତି ବାଛି-ବାଛି।
ସେଇଆ। ଯା ହଉ ରେଜଲ୍ଟ ଟା ତ ସେ ନିଜ ଚେକ୍ କରିପାରିବୁ ନା ସେଇଟା ହି ମତେ କହୁଛି। ହଁ ଠିକ ଅଛି କରିଦେବି କି ତୁ ଶିଖିବୁ କଣ? ତୁ ନିଜେ ଜାଣିବୁ କଣ ମତେ ଆଉ କଷ୍ଟ ଲାଗୁଛି ଦେଖିଦବା ପାଇଁ ନା କଣ? ହଁ ଏବେ କହିଲୁ ମୁଁ ଦେଖିଦେଲି ହଉ। ଜାଣନୁ ତ ବେଲି ଜଣେଇ ଦେଲି ସଇଲା। ଫେରେ ତୁ ସି କିଏ ନାଇରେ ନାଇରେ ତମେ ଅ ଆ ଲେଖି ଦିଅ।
କାଲି ଯଦି ଇନକେସ କିସି କିଛି ଇଶୁ ହେଲା। ଦେଖ ତୁ କଲେଜ ରୁ ବାହାରି ତ ସାରିଲା ପରେ ଅଲଗା ପ୍ରୋବଲେମ ଗୁଡା ତ ଆସି ସିକି ନିଜେ ଇଏ ହବ ନା।
ହୁଁ ନାଇଁ ସେଇଟା ବି ସେ ଡିପେଣ୍ଡ ହବ ସେଇଟା ବି ସେ ଅନ୍ୟ ଉପରେ ଭରସା। କରିବ ସେ ନିଜେ କିଛି କରିବନି।
ଥୋଡି ନା ସମସ୍ତେ ସଦାବେଳେ ଆସିକି ଇଏ କରିଦେବେ ନାଇଁ ନା।
ହୁଁ।
ସେଇ ଚକରେ ନାଇଁ କି ଯୋଉଟା ଯୋଉଟା ବେନିଫିଟ ବି ଏମାନେ ପାଉନାହାନ୍ତି ହେଲା।
ପାଇବେନି କିଛି। କିଛି କରିବେନି ପାଇବେନି ସବୁ ହାତ ପାହାନ୍ତା କୁ ପଳେଇ ଆସିବ ନା କଣ। ଆମେ କିଛି କଷ୍ଟ ନ କରି।
ହଁ ଆଉ ସେ ଖାଲି ବର୍ଷାଷ ହେଇ ଯାଉଛନ୍ତି ଆଉ କିଛି ନାହି।
ହଁ।
ଆଉ ଆଜି କଣ ଅଛି। ଆଜି କଣ କରିବୁ ଆଜି କଣ କରିବୁ ତ।
ଆଜି କଣ କରିବି ନା କଣ କରିବି କିଛି ନହିଁ। ସିଲଉଛି ଟିକେ ସିଲା କାମ ସାରିବି। ହଁ ପକେଇଛି। ଟିକେ ରୁଅ ମୁଁ କରୁଛି ହେଲା ଆଉ ଥରେ ନଉଛି।